ହ୍ୟାଲୋ ଜୟ ଶ୍ରୀ ଜଗନ୍ନାଥ ଜୟ ଜଗନ୍ନାଥ ଭାଇ କୁଅ ଭାଇ କଣ କରୁଛ?
ମୋ କଥା ଆପଣଙ୍କୁ ଠିକ୍ ଶୁଭାଯାଉଛି? ଆଛା ଆପଣ କଣ କରୁଛନ୍ତି?
ମୁଁ ଏଇ ବସିଛି ଆଉ ଆପଣ?
କାଲି ମୁଁ ଏବେ ଖାଦ୍ୟ ଗ୍ରହଣ କରିକି ଏବେ ଶୋଇବି ଆଉ। ଆପଣ ଖାଦ୍ୟ ଗ୍ରହଣ କରିନାହାନ୍ତି?
ସଇଲାଣି ଆମେ ବି ସେଇ ଶୋଇବାକୁ ଯାଉଥିଲୁ ଯେ ସେ ମୋ ରୁମ୍ ରେ ଯିଏ ଗୋଟେ ପିଲା ଅଛି ତା ସାଙ୍ଗ ଫାଙ୍ଗ ଆସିଛନ୍ତି ସବୁ। ଏଠି ବସିକି ଗେରେ ଗେରେ ହଉଛନ୍ତି ଚିଲଉଛନ୍ତି ବସିକି। ବାହାରକୁ ସେଇଲାଗି ପଳେଇ ଆସଛି ଭଲ ଲାଗୁନି।
ଭଲ ଲାଗୁନି ଭଲ ଲାଗୁନି ମାନେ ସେଇଥି ଭଲ ଲାଗୁନି ମାନେ ସେଥିପାଇଁ ତ ଆମର ଓଡିଆ ବାର୍ତ୍ତାଳାପ ବାର୍ତ୍ତାଳାପ ଆପ୍ ଅଛି।
ହଁ।
କଥା ବିି ହେଇପାରିବେ।
ହଁ। ସେ ସେ ସବୁ କିଛି ଏଠାରେ କହିବା ଉପଯୁକ୍ତ ନୁହେଁ। ସେ ସବୁ ଏଠାରେ କହିବା କିଛି ଉପଯୁକ୍ତ ନୁହେଁ ବୋଧହୁଏ? ଯାହା ଆମର ନୀତି ନିିୟମ ବିରୁଦ୍ଧ। ତେଣୁ ଟିକେ ଦୟାପୂର୍ବକ ତ ଧ୍ୟାନ ରଖିବେ ଏ ସବୁ ଜିନିଷରେ। ଦେଖନ୍ତୁ ତାଙ୍କୁ ସହିତ ଭଲ ଲାଗୁନି ଏଥିପାଇଁ କି ତା ସେମାନଙ୍କର କ୍ୟାଟେଗୋରୀ ଅଲଗା ଆମ କ୍ୟାଟେଗୋରୀ ଅଲଗା। ତାଙ୍କର ମଦ ଅଂଶରେ ମନ ଆମର ନାମ ରସରେ ପ୍ରେମ। ନାମ ରସରେ ପ୍ରେମ। ତେବେ ଆମେ ଯେଉଁ ମଜା ପାଇଛନ୍ତି ସେ ମଜା ପାଇନାହାନ୍ତି, କାହିଁକିନା ସେମାନେ ଯେଉଁ ମଜା ପାଉଛନ୍ତି ଆମେ ସେ ମଜା କହିବାକୁ ଚାହୁଁନୁ ଆମ ପାଇଁ ସବୁ ବିଷୟ ରସ। ମହାପୁରୁଷ ଲେଖିଲେ ନା ଅଚ୍ୟୁତାନନ୍ଦ ମହାପୁରୁଷ ବିଷୟା ର ବିଷୟା ରସରେ ମଜିଲି ସାଧୁ ସଙ୍ଗକୁ ତେଜ୍ଜୀ ତରୁଣୀ ତନୟା ତନୁକୁ ଦିବା ରଜନୀ ହେଜୀ। ତୁମ୍ଭ ନାମ କାହୁଁ ଜାଣିବି ପ୍ରଭୁ ଜଗଜ୍ଜୀବନ, ପ୍ରକୃତି ମୋତେ ଭୁଲାଇଲା ସୁଧା ରସ ଆପ୍ୟାନ। ପତିତପାବନ ବାନା ସେ ନାମ ଶୁଣିଲି ତୋର। ଦିନ ଅଚ୍ୟୁତ ଭଣଇ ତୁହି ଭରସା ମୋର। ବୁଝିପାରିଲ ଆ ନାଁ ମାନେ କଣ? ମହାପୁରୁଷ ନିଜେ ମହାପୁରୁଷ କହୁଛନ୍ତି ଭଗବାନଙ୍କୁ ଏଇଠି, ଏଇଟା ଜଣାଣ ଭଗବାନଙ୍କର ଜଗନ୍ନାଥଙ୍କର। ଯେ ବିଷୟ ରସ କହିଲେ ଆମର ଯୋଉ ଷଡ଼ରିପୁ ମଦମାତ୍ସର୍ଯ୍ୟ କାମ, ମୋହ, ମାୟା, କ୍ରୋଧ ଏସବୁ ଯେଉଁ ସେ ହେଲା ବିଷୟାରସବ ବିଷୟ ଅର୍ଥଗତ ଯେଉଁରାକ ଦେହ ପାଇଁ ଖରାପ। ବିଷ ସଦୃଶ ବିଷୟାରସ ବା ମାୟା ସଦୃଶ୍ୟ। ବିଷୟାରସ ରେ ମଜିଲି ଏଇନାକେ ସେ ସବୁ ଜିନିଷ ଆଜିକା ପିଲାମାନଙ୍କୁ ସୁଟ୍ ଖୁବ୍ ଭଲ ଲାଗୁଛି। ବିଷୟାରସରେ ମଜ୍ଜିଲି ସାଧୁ ସଙ୍ଗକୁ ବହୁ ସାଧୁ ସଂଘ ଅର୍ଥାତ ଯୋଉ ସତ୍ସଙ୍ଗ। ଭଗବାନଙ୍କ ନାମ ସଂକୀର୍ତ୍ତନ କରିବାକୁ ବା କଥା ଆଲୋଚନା କରିବା ସେ ସବୁ ତାଙ୍କୁ ଭଲ ନ ଲାଗୁଛି। ଏଇ ସବୁ ଜିନିଷ ଭଲ ଲାଗୁଛି ସେଥିରେ ସେ ମଜିକି ଥିଲେ। ସାଧୁ ସଂଘକୁ ତେଜ୍ୟ ବା ଛାଡି ଦେଇଥିଲେ, ତରୁଣୀତନୟା କୁ ଜନ ହେଇଛି ସବୁବେଳେ କାମିନୀ କାୟା କାଞ୍ଚନ ପଛରେ ଗୋଡେଇ ଦେହ ଶରୀର ଅସୁସ୍ଥ କରୁଥିଲେ। ତ ବ୍ରହ୍ମତ୍ୱ କ୍ଷୟ ହେଉଥିଲା, ତେଣୁ ମା ସେଇ ସବୁ ଜିନିଷକୁ ମହାପୁରୁଷ ଲେଖିଲେ ଯେ ବିଷୟା ରସରେ ମଜିଲି ସାଧୁ ସଙ୍ଗକୁ ତେଜ୍ଜୀ ତରୁଣୀ ତନୟା ତନୁକୁ ଦିବା ରଜନୀ ହେଜୀ। ତରୁଣୀ ଅର୍ଥାତ୍ ଯୁବତୀ ନାରୀ ତନୟା ତନୁ ତନୁ ଅର୍ଥ ମନ ତା ମନକୁ ଇଏ କରିକି ତା ଏସବୁ ଜିନିଷକୁ ଜାଣିପାରିବ ହୁଏତ ବ୍ୟାଖ୍ୟା କରିବା ଦରକାର ନାହିଁ। ଦିବା ରଜନୀ ସକାଳ ସଂଧ୍ୟାରେ ସେଇରେ ହିଁ ବୁଡି ଦଉଥିଲି ସେଇଥିରେ ମନ ଥିଲା ତୁମ୍ଭ ନାମ କାହୁଁ ଜାଣି କହୁ ଜଗ ଜୀବନ। ତମ ନାମ ତମ ନା ପ୍ରଭୁ ମୁଁ କେମିତି ଜାଣିବି। ହେ ପ୍ରଭୁ ଜଗତଜୀବନ ହେ ପ୍ରଭୁ ଜଗନ୍ନାଥ ମୁଁ ତମ ନାଁ କୁ କେମିତି ଜାଣିବି। କୁତି ମତେ ଭୁଲାଇଲେ ସୁଧ ରହସ୍ୟ ଅପାର। ମୋ ପ୍ରକୃତି ମତେ ଭୁଲେଇି ଦେଇଛି ସୁଧା ରସ ଯଉ ସେ ଆସୁଛି ଯୋଉ ସୁଧାରସ ସୁଧା କଲେ ମାନେ ସୁଧାର ରସକୁ ପାଇବା ପାଇଁ କି ମୁଁ ପ୍ରକୃତ ମତେ ଭୁଲେଇ ଦେଇଛି ପତିତ ପାବନ ବାନା ଯଉ ଶୁିଲସ ତୋର। ତେବେ ମୁଁ ଶୁଣିଲି ଯେ ପତିତ ପାବନ ବୋଲି ବାନ ଗୋଟେକର ଅଛି ଯେ ପତିତ ବାନଙ୍କୁ ଉଦ୍ଧାର କରୁଛି। ଯିଏ ସବୁ ଖରାପ ପଟକୁ ଯାଇଛନ୍ତି ତାଙ୍କୁ ଉଦ୍ଧାର କରିବା ବାନ ଉଡଉଛୁ। ତାପରେ ମୁଁତେ ଭରସା କରି ତୋ ପାଖକୁ ଆସିଛି ମତେ ତୁ ଫେରେଇଦବୁ ନାହିଁ। ପତିତପାବନ ବାନା ଶୁଣିଲି ତର ଦିନ ଅଛି ତୁ କହିଦେ ଭରସା ମର। ତାପରେ ମୁଁ ଭରସା କରିକି ଆସିଛି ସେ ଭରସା ବିଷୟରେ ମୋର ଭାଙ୍ଗିବନି ମହାପ୍ରଭୁ ବୋଲିିକି। ମହାପୁରୁଷ ଏଇ ଜିନିଷ ତାଙ୍କୁ ଜଣାଣ ମାଧ୍ୟମରେ କହୁଛନ୍ତି। ହଁ, ଏଇ ହେଲା ଜିନିଷ। କଥା ଭଲ ଲାଗୁଛିତ ଆପଣଙ୍କୁ ଶୁଣିବା ପାଇଁ।
ହଁ ଭଲ ଲାଗୁଛି ସେଥିପାଇଁ ତ ଆପଣଙ୍କୁ କଲ୍ କଲି ନହେଲେ କାଇଁ କଲ୍ କରିଥାନ୍ତି ଆପଣଙ୍କୁ।
ଆଜ୍ଞା ଆଜ୍ଞା ଯାହା ହଉ ଆଜିକା ପିଲା ବି ଭଗବାନଙ୍କ କଥା ଶୁଣୁଛନ୍ତି ଭଗବାନଙ୍କ ନାଁ ଚିନ୍ତନ କରୁଛନ୍ତି ଆମର ଇଚ୍ଛା। ଆମର ଆସ୍ଥା ଭରସା ବିଶ୍ୱାସ। ଯେ ସମସ୍ତେ ଭଗବତ ପ୍ରେମୀ ହୁଅନ୍ତୁ ଭଗବତ ମାର୍ଗକୁ ଯାଆନ୍ତୁ। ମହାପୁରୁଷ ଯେଉଁ ଜିନିଷ ଲେଖିଛନ୍ତି ଯେ ସର୍ଭେ ହୋଇବେ ଏକମୁକ ରଖ ରଖିବେ ନାରାୟଣ ରଖ ସେ ଜିନିଷ ଖୁବ୍ ଶୀଘ୍ର ହଉ।
ନାଇଁ ଶୁଣନ୍ତୁ ସବୁ ଶୁଣନ୍ତୁ। ଭଗବାନଙ୍କୁ ଆମେ ମାନିବା କିନ୍ତୁ ତା ନୁହଁ କି ଆମେ ବିଜ୍ଞାନକୁ ପୁରା ଅଲଗା କରିଦେବା ଭଗବାନ ସହିତ ଆମେ ବିଜ୍ଞାନକୁ ବିି ଭଲ ପାଇବା କାହିଁକିନା। ଆମ ପାଇଁ ଭଗବାନ ଯେତିକି ଜରୁରୀ ବିଜ୍ଞାନ ବି ଆମ ପାଇଁ ସେତିକି ଏତିକି ଜରୁରୀ ଗୋଟେ ମଣିଷ ବଞ୍ଚିବା ପାଇଁ ହେଲେ ନିଶ୍ୱାସ ପ୍ରଶ୍ଵାସ ଦରକାର। ତା ସହ ଖାଦ୍ୟ ପଦାର୍ଥ ବି ଦରକାର।
ହଁ
ବୁଝିପାରିଲେ ତ ଭଗବାନଙ୍କୁ ମାନିବା ସେଇଟା ଆପଣ କହିଲେ ଠିକ ଅଛି। ଭଗବାନ ବିଶ୍ଵାସୀ ଆମେ ହବା ଭଗବାନଙ୍କ ଚରମ ସୀମାରେ ଆମେ ରହିବା। କିନ୍ତୁ ତା ସହିତ ଆମେ ବିଜ୍ଞାନ ସହିତ ବି ଜଡିତ ହେଇକି ରହିବା ବିଜ୍ଞାନକୁ ବି ଆମେ ଟିକେ ମାନେ ଧ୍ୟାନ ଦେବା।
ଦେଖ ଗୋଟେ ଜିନିଷ ହେଲା- - ଆମେ ଏଇନା କହିବାକି ଆଧ୍ୟାତ୍ମିକତାକୁ ନେଇକି ବିଜ୍ଞାନ ନା ବିଜ୍ଞାନ ନେଇକି ଆଧ୍ୟାତ୍ମିକ ଭଗବାନଙ୍କର ଚର୍ଚ୍ଚା।
ଶୁଣନ୍ତୁ ଆଧ୍ୟ ଆଧ୍ୟାତ୍ମିକତାକୁ ଛାଡିଲେ ଆମେ ବିଜ୍ଞାନକୁ ନେଇ ପାରିବାନି। କି ବିଜ୍ଞାନକୁ ଛାଡିଲେ ଆମେ ଆଧ୍ୟାତ୍ମିକତାକୁ ନେଇ ପାରିବାନି। ଦିଟା
ଆଧ୍ୟାତ୍ମିକକୁ ନେଇକି ବିଜ୍ଞାନ ଶୁଣ ଦେଖ। ରାମାୟଣରେ ଥିଲା ପୁଷ୍ପକ ବିମାନ ତା ଅର୍ଥ ଏବେକା ଯୁଗରେ ଯୋଉଟା ଏରୋପ୍ଲେନ। ଇଞ୍ଜିନିୟର ମାନେ ଗଢିଛନ୍ତି ସେତେବେଳେ ରାମ ରାବଣ ମନ୍ତ୍ର ସାହାଯ୍ୟରେ ତାକୁ ଉଡଉଥିଲା।
ଆଜ୍ଞା
ମନ୍ତ୍ରଟା କଣ ଆଧ୍ୟାତ୍ମିକ ଜ୍ଞାନ
ହଁ କିନ୍ତୁ ଏରୋପ୍ଲେନ ଟା ଏବେ କଣ ବିଜ୍ଞାନ ମାନେ ଉଡ
ବିଜ୍ଞାନତ ଦେଖ ସେଇ ତ କହୁଛି। ତ ଯୋଉ ଗୋଟେ ଆଧ୍ୟାତ୍ମିକରେ ଥିଲା ଶୁଣ କହୁଛି ଯୋଉ ଜିନିଷ ଉଡ଼ାଜାହାଜ
ହଁ ଉଡାଜାହାଜ ଯଦି ଉଡ଼ାଜାହାଜ ଯଦି ଆମେ ମନ୍ତ୍ର ସାହାଯ୍ୟରେ ଉଡେଇ ଉଡ଼ା ଉଡ଼ାନ୍ତେ ବର୍ତ୍ତମାନ ଯୁଗରେ ବର୍ତ୍ତମାନ ପରି ବର୍ତ୍ତମାନ ଆପଣ ଯଦି ଉଡାଜାହାଜକୁୁ ମନ୍ତ୍ର ସାହାଯ୍ୟରେ ଉଡ଼ାନ୍ତେ ତ ଆମେ କୁହନ୍ତି କି ସେଇଟା ଆଧ୍ୟାତ୍ମିକତାକୁ ନେଇ ବିଜ୍ଞାନ। କିନ୍ତୁ ଆମେ ସେଟା ମନ୍ତ୍ର ସାହାଯ୍ୟରେ ଉପା ଆଉ ଉପର କୁ ଉଡଉନେ ଆମେ ଯନ୍ତ୍ର ସାହାଯ୍ୟରେ ଉପରକୁ ଉଡଉଛେ। ତ କେମିତି ହେଲା ଆଜି ମ ତମ ବିଜ୍ଞାନ?
ଆଚ୍ଛା, ମୋ ମୁଁ କହିବାକୁ ଚାହୁଁଥିଲି ଯେ ସେତେବେଳେ ସମୟରେ ବି ଥିଲା ଇଏ ଆଚ୍ଛା ଠିକ୍ ଅଛି, ଏବେ ଯୋଉଟା ଟେଲିସ୍କୋପ୍ ବୋଲି କହୁଛି ଦେଖୁଛି ଦୂରବୀକ୍ଷଣ ଯନ୍ତ୍ର, ଆଗରୁ ସେଇଟା ପଠାଣି ସାମନ୍ତ ଦି ଖଣ୍ଡ ବାଉଁଶ ନଳୀରେ ବି ଦେଖିଥିଲେ। ତ ସେଇଟା ସେଇଟା କେମତି ସମ୍ବଭ ହେଇ ଥିଲା ସେତେ କୌଣସି ଯନ୍ତ୍ରପାତି ଲାଗି ନଥିଲା। ଦେଖୁଥିଲେ କେମିତି ଦିବ୍ୟ ଦୃଷ୍ଟି
ତାଙ୍କ ପାଖରେ ସେତିକି ଥିଲା ନା ତାଙ୍କ ପାଖରେ ଦିବ୍ୟ ଜ୍ଞାନ ସେତିକି ଥିଲା।
ଆମେ କାହିଁକି ସେ ଦିବ୍ୟଜ୍ଞାନକୁ ଆହରଣ କରିବା ନାହିଁ? ଆମେ କଣ ପାଇଁ କି -ଯଦି ସେମାନେ ମ ସେମାନେ
ପାଞ୍ଚ ଆଙ୍ଗୁଠି ଯେମିତି ସମାନ୍ ନୁହଁ ତ ପାଞ୍ଚଟା ଲୋକ ବି ତ ସମାନ ହେଇପାରିବେନି ନା।
ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ ମଣିଷ ଦେହରେ ଦିବ୍ୟ ଗାନ ଭଗବାନ ଦେଇଛନ୍ତି, ଆଉ କାହାର ଚିନ୍ତା କରିବା ଶକ୍ତି, ବିଚାର କରିବା ଶକ୍ତି, ଭଗବାନ ତାକୁ ଦେଇନାହାନ୍ତି। କେବଳ ମଣିଷକୁ ଦେଇଛନ୍ତି, ତେଣୁ ମଣିଷ ଚିନ୍ତା କରିବା ଦରକାର ଯେଉଁଟା ଠିକ୍ କେଉଁଟା ଭୁଲ୍, ବିଜ୍ଞାନ କୁ ମାନେ ଆ ମାନେ ପ୍ରାୟୋରିଟି ଗୁରୁତ୍ୱ ଦେଇକି, ଆଧୁନିକ କୁ ଏକ୍ କି ମଣିଷ ହରାଇ ବସୁଛି ଧୀରେ ଧୀରେ।
ହଁ ସେଇଟା ସେଇଟା ତ ଭୁଲ୍ ଆଧ୍ୟାତ୍ମିକତାକୁୁ ପୁରା ଆମେ ହରଇଦବା ସେଇଟା ତ ଭୁଲ୍, ଏଇଥିରେ ଆପଣଙ୍କ ସହିତ ମୁଁ ଏକମତ କିନ୍ତୁ
ହଁ।
ଆ ଆଧ୍ୟାତ୍ମିକ ମାନେ ବିଜ୍ଞାନକୁ ଆମେ ଯେତିକି ଗୁରୁତ୍ୱପୂର୍ଣ୍ଣ ଭାବୁଛେ ଆଧ୍ୟାତ୍ମିକତା କୁ ଆମେ ସେତିକି ଗୁରୁତ୍ୱପୂର୍ଣ୍ଣ ଭାବିବା କଥା, ବର୍ତ୍ତମାନ ଯୁଗରେ କିନ୍ତୁ ଲୋକମାନେ କଣ କରୁ ଛନ୍ତି, ବିଜ୍ଞାନ କୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦଉଛନ୍ତି ଉ ଆଧ୍ୟାତ୍ମିକ ଟିକେ ଟିକେ ଭୂଲି ଭୂଲି ଭୂଲି ଭୂଲି ଗଲେଣି, କିନ୍ତୁ ସେମିତି ଗଲେ ହବନି ନା ଆମେ ଆଧ୍ୟ୍ୟଦିଦର ସହିତ ବି ସମାନ୍ ମାନେ ସମୟ ହିସାବରେ ଆମେ ଦିଟା ଯାକ ସମାନ୍ ଭାବରେ ଆମେ ଉପରକୁ ନେଇକି ଯିବା କଥା ଆଧ୍ୟାତ୍ମିକକୁ ବି ଉପରକୁ ନେଇକି ଯିବା କଥା, ବିଜ୍ଞାନକୁ ବି ଉପରକୁ ନେଇକି ଯିବା କଥା।
ବାସ୍ ସେଇଟା ହେଲେ ଚଳିବ, ଦେଖ ଆମେ ଯେହେତୁ ସାମାଜିକ ପ୍ରାଣୀ ମନୁଷ୍ୟ ସମାଜିକ ବସବାସ କରୁଛି ତେଣୁକରି ସମାଜ ଯୋଉ ଜିନିଷ କୁ ମାନେ ଗ୍ରହଣ କରୁଛି ତାକୁ ଆମେ ନେଇକି ଚଳିବା। କିନ୍ତୁ ଗୋଟେ ଜିନିଷ କଣ ଯଦି ସମାଜ ଆଧ୍ୟାତ୍ମିକ ଇଏ କରୁଛି କିନ୍ତୁ ଆମେ ଯଦି ବିଜ୍ଞାନ ବିଜ୍ଞାନ ଖାଲି ହେବା ତାହେଲେ ଆମେ ତ ହେତୁବାଦି ସାଙ୍ଗ ସମାନ୍ ହେଇଯିବା, ସେଠି ବୈଜ୍ଞାନିକ ଦୃଷ୍ଟି ବି ସେ ଦେଖେନି ସେ ଯେମିତି ଚନ୍ଦ୍ରଗ୍ରହ ସୁର୍ଯ୍ୟପରାଗ ରେ ଅଛି। ଯେଉଁ ବିରିୟାନି କରି ଖାଉଛନ୍ତି ସେମାନେ ପ୍ରମାଣ ଦେବେ ଯେ ଆମର କିଛି କିଛି ହଉନି, ତ ସେମିତି ଇଏ ହବ। ଏମତି ହଉଛି କି ଏ ଦେଖାଯାଉ କଣ ହବ।
ଆଧାତ୍ମିକ ତଏବେ ବହୁତ୍ ଲୋକ ଭୁଲିଗଲେଣି ବେଶୀ କରି ସାଧାରଣତଃ ବେଶୀ କରି ସାଧାରଣତଃ ଏଇ ବର୍ତ୍ତମାନ ପିଢି ବାଲା ଯିଏ କିି ଆଧ୍ୟାତ୍ମିକ ଆଉ ପଚାରୁ ହି ନାହାନ୍ତି, ଆମର ଆଗ କାଳରେ ଆଗ ମାନେ ଆମର ପୂର୍ବ ପିଢି ଯିଏ ସିଏ ବହୁ ଆଧ୍ୟାତ୍ମିକ କୁ ଧରିକି ରହିଥିଲେ କିନ୍ତୁ ବର୍ତ୍ତମାନ ଆମ ପିଢି ଯୋଉ ଏବେ ଚାଲିଛି ଆମ ପିଢି ବ ତ ଆଧ୍ୟାତ୍ମିକ ଏତେ ଗୁରୁତ୍ୱପୂର୍ଣ୍ଣ ଦଉନି। ବିଜ୍ଞାନକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦଉଛି ଆପଣ ଏଉଟା କହୁଛନ୍ତି ଠିକ୍, ମୁ ଆପଣଙ୍କ କଥାରେ ଏକମତ। ଆଚ୍ଛା।
ବୁଝିପାରୁଛି ଆପଣ କଣ କହୁଛନ୍ତି, ଦେଖାଯାଉ
ହଁ ଦେଖାଯାଉ କଁ ହଉଛି। ଆପଣ କଣ ଖାଦ୍ୟ ଗ୍ରହଣ କରିଚନ୍ତି ରାତିରେ?
ମୁଁ ରୁଟି କରିଥିଲି ଭଜା ଭାଜିଥିଲି ସେଆକୁ ଖାଇଚି ଆପଣ କଁ ଖାଇଲେ?
ମୁଁ ଭାତ ଖାଇଥିଲି ଆଉ ଅଁ ଟମାଟ, ଆଳୁ ବାଇଗଣ ତେଲରେ ଭଜା ହେଇଥିଲା ଆଉ ହଁ ଛୁଇଁ ଆଳୁ ଭଜା ହେଇଥିଲା।
ଆଚ୍ଛା। ଯା ହଉ ବହୁ ସୁନ୍ଦର୍।
ଏଇସବୁ ଖାଦ୍ୟ ଆଉ ମୁଁ ବି ଧୀରେ ଧୀରେ ଆମିଷ ଛାଡି ଦଉଚି ବା ଆପଣଙ୍କ ସହି ତ ମୋର ଏଟା ତୃ ଚତୁର୍ଥ କଲ୍ ହେଲା, ଜାଣିଛନ୍ତି ନା ଆପଣଙ୍କ ମୋର ଏଟା ଚତୁର୍ଥ ବାର୍ତ୍ତାଳପ ହେଲା।
ନାଇଁ ମୁଁ ତ ଆଉ ଏତେ ଧ୍ୟାନ ଦେଇନି।
ଆଜ୍ଞା।
ହଁ।
ତ ଆପଣଙ୍କଠୁ ଆପଣଙ୍କ ପାଖରୁ ବି ମତେ କିଛି ଶିଖିଆକୁ ମିଳୁଛି ତ ମୁଁ ବି ଆମି ଷ ଧୀରେ ଧୀରେ ଛାଡିବାକୁ ଚାହୁଁଚି, କିନ୍ତୁ ସମସ୍ତେ ତ ସଙ୍ଗେ ସଙ୍ଗେ ଛାଡି ପାରିବେନି।
ଉଦ୍ୟମେ କାର୍ଯ୍ୟସିଦ୍ଧି ସବୁ ଜିନିଷ ଚେଷ୍ଟା ଦ୍ଵାରା ହିଁ ସଫଳ ଲାଭ କରିଥାଏ ମଣିଷ।
ହଁ ଚେଷ୍ଟା କଲେ ତ ଏମିତି କୌଣସି କାମ ବି ଅସମ୍ଭବ ନାହିଁ, ସବୁ କାର୍ ଯ୍ୟ ସବୁ କାର୍ଯ୍ୟ ଆମେ ସମ୍ଭବ କରିପାରିବା, ନିଜର ମନୋବଳ ଆଉ ଚେଷ୍ଟା ଇଁମ୍ ନିଜର ମନୋବଳ ଆଉ ଚେଷ୍ଟା ରହିଥିବା ଦରକାର୍।
ନିଶ୍ଚୟ ନିଶ୍ଚୟ। ହଉ ଭାଇ ଆମେ ଏବେ ରହୁଚୁ। ପୁଣି କେବେ କଥା ହବା।
ଠିକ୍ ଅଛି, ଶୁଭରାତ୍ରି ଭାଇ ଶୁଭରାତ୍